ହାଲୋ, ଭାଇ କଣ ଖବର୍?
ହୁଁ, ଭାଇ ଭଲ।
ହଁ ଭାଇ ଚାଲିଛି ଆଉ, ଭଲ ଆଉ ଏ ଅଛି ଆଉ ଏଇନେ ଜଷ୍ଟ ଅଫିସ ଆସିଲୁ, ବସିଛୁ ଏଇନେ ସକାଳ ଷ୍ଟାର୍ଟ ହେଲା ଆଉ। ଦିନ ଷ୍ଟାର୍ଟ ହେଲା ଆଜିର ଆଉ।
ଏ ଏଇ ବର୍ଷା ତ ହଉଛି ଆଉ।
ହଁ ବା ବର୍ଷା ସକାଳୁ କଣ ରା
ଯେ କୁଆଡେ କଣ ବୁଲିଯିବା ମ ଟିକେ ବର୍ଷା ପାଗରେ?
ଆଜି କାଇଁ ଅଫିସ ଛୁଟି ତ ନାହିଁ ଆଉ, ଛୁଟି ହେଲେ ସିନା ରବିବାରିଆ ହେଇଥିଲେ ଯାଇଥାନ୍ତୁ।
ଆଉ ବର୍ଷା ଇଏକୁ ନେଇକି ଛୁଟି ନେଇଯିବା ଆଉ, ନଷ୍ଟ ଟ୍ରାଇଗ କରିକି ଛୁଟି ନେଇଯିବା।
ସେଇ ଏକାମ ସୀତୁ ସାର୍ ଆମର ପରା ଦେବେନି।
ହୁଁ ହୁଁ।
ସେ ପୁରା ନିଜେ ବସିବ ଏଠି, ଚାମ୍ବର ଟାଣି ସେ। ଛୁଟି ନେଲେ କେମିତି ଚାମ୍ବା ଟାଣିବେ ବାହାରେ।
ହଁ ସିଏ ବି ଗୋଟେ କଥା। ଦୀପା ଲୋ
ସେଇତି ପାଇଁ ଆସିବେନି ‌।
ଛୁଟି ଫୁଟି ନେଇକିନା ରହିଲେ ଭଲ ହଅନ୍ତା।
ହଁ ହଁ।
ଡିୟୁଟି କରିବାକୁ ବି ଇଚ୍ଛା ହଉନି।
ଆମର ପ୍ଲାନ୍ ହେଇଛି ସାଙ୍ଗସାଥି ଆମେ ଯିବୁ ସମ୍ବଲପୁର ବାଇକରେ।
କୋଉ ଦିନ?
ହେଇଛି ଏ ମାସ ଲାଷ୍ଟରେ, ସେଏ ଇସୁ ଗୋଟେ ସାଙ୍ଗଟେ ଅଛି ମୋର ତାର କନଫର୍ମେସନ ପାଇଁ ଅପେକ୍ଷା କରିଛୁ। ମତେ ବା କହିଛନ୍ତି ପଇସା ଟିକେ ସେଭ କର, ଏଇ ମାସ ଲାଷ୍ଟ କୁ ଯିବା ହବ ସମ୍ବଲପୁର ମାନେ ନୃସିଂହନାଥ, ହରିଶଙ୍କର, ଘଣ୍ଟେଶ୍ଵରୀ, ସମଲେ କରି ଏଇପଟ ସବୁ ବୁଲିକି ଆସିଆକୁ ଆଉ, ମୁଁ ଯାଇଥିଲୁ ଛୁଆବେେଳେ ଆମର ପିକନିକ୍ ହୁଏ କଲୋନୀର। ସେଇଥିରେ ଯାଇଥିଲି ବାକି ଏ ଦି ବାଇକ ରେ ଯାଇନି କେବେ। ହରିଶଙ୍କର, ନୃସିଂହନାଥ ତାପରେ ଗୁପ୍ତେଶ ବଲାଙ୍ଗୀର ତ?
ବଲାଙ୍ଗୀର ଯାଇକି।
ହଁ ହଁ ସେଇପଟ ଦେଇକି ହିଁ ସମ୍ବଲପୁର ଯିବୁ, ତାପରେ ସମଲେଶ୍ଵରୀ, ଘଣ୍ଟେଶ୍ଵରୀ। ହଁ ହଁସେଇପଟ ଦେଇକିନି ଯିବୁ ସେଇ ଦେଖି ଦେଖିକି ରହିକିନି ଯିବୁ ଏଇ ମାସ ଲାଷ୍ଟରେ।
କରେ ଆଠ ମଲ୍ଲ ଆଠ ମଲ୍ଲ କରେ ପଶିଯିବ ଆଉ।
ହଁ ହଁ ଏଇପଟେ ହିଁ ଯିବୁ।
ଆଠ ମଲ୍ଲିକ ବୌଦ୍ଧ, ବୌଦ୍ଧ, ସୋନପୁର, ବଲାଙ୍ଗୀର।
ଆ ପାଖାପାଖି କେତେ କିଲୋମିଟର ହବ କେ ଜାଣି ଦେଖିନୁ ପ୍ଲାନିଂ।
ହଁ ସେଟା ହେଇଯିବ ଯାହେଲେ ତିନିଶହ ବଲାଙ୍ଗୀର ଏଠୁ ଗଲେ ତିନିଶହ ହେଇଯିବ ଆମ ଏଠୁ ହଉଛି ତିନିଶହ। ହୁଁ।
ନାଁ ଗୋଟେ ଦିନରେ ଛଅ ଘଣ୍ଟାରେ ପହଞ୍ଚିଯିବୁ ଯାଇକି ତାହେଲେ ଷ୍ଟେ କରିଦବୁ ବଲାଙ୍ଗୀରେ ରହିକି କିମେ ଦେଖା ଦେଖି ବୁଲିଯିବ ଆସିବୁ ଆଉ।
ମୁଁ ଗୋଟେ ଦିନ ଯାଇଥିଲି ଏବେ ଏବେଇ ମାସେ ମାସେ ନାହିଁ ତ, ହଁ ମାସେ ତଳେ ହେଇଯିବ। ଯାଇଥିଲି ହରିଶଙ୍କର ନାଇଁ ସମ୍ବଲପୁର ନାଇଁ, ହରିଶଙ୍କର ଯାଇଥିଲି।
ବଢିଆ ଜାଗା
ହରିଶଙ୍କର ଯାଇଥିଲି ସେଇଠୁ ବୁଲିଲି ଆମର ହରିଶଙ୍କର ତ ଯାଇଥିଲୁ ଆଉ ହରିଶଙ୍କରରୁ ଆସିକି ଏକର ସ ପୁର ହେଇକି।
ତା ବିଷୟରେ ତ ବେଶୀ ଜାଣିନି କିନ୍ତୁ ଯେତିକି ଶୁଣିଛି ପାଣ୍ଡବ ମାନେ ତାକୁ ସ୍ଥାପିତ କରିଥିଲେ ସେଠି ଲିଙ୍ଗଙ୍କୁ ଶିବଙ୍କୁ।
ହଁ ତାପରେ ଗଲା ହଁ ତାପରେ ଗଲେ ସେଠି ପାଣି ବହୁତ ଥଣ୍ଡା ପାଣି। ଏ ଖରା ଦିନେ ବି ଜବର ଥଣ୍ଡା। ନାଇ ତପ୍ତ ପାଣି ନୁହଁ ସେ ହରିଶଙ୍କରରେ ଯୋଉ ପାଣି ଆସ ସେ ଝରଣା ଭଳିଆ ବହୁଛି ତା ପାଣି ହଁ ହଁ ହଁ। ତାକୁ ଗୋଟେ ରଖା ହେଇଛି ପୁରା ପାଣି କୁଣ୍ଡ ଭଳିଆ କରିକି ରଖିଛନ୍ତି। ସେଇଟା ପାଣି ଡେଇଁକି ଯାଉଛେ?
ହଁ ସେଇଠି ହିଁ ଅଛି ହନୁମାନଙ୍କ ମୂର୍ତ୍ତିଟେ ଅଛି ସେଇଠି ଗାଧଉଛନ୍ତି ସମସ୍ତେ।
ହଁ। ତାପରେ ଗଲେ ସେଇଟା ଜବର ମାନେ ଥଣ୍ଡା ଲାଗୁଛି ସେଇ ପାଣି ଟା। ଆମେ ଯାଇଥିଲୁ ଖରାଦିନ ହଁ।
ହ
ଖରା ଦିନେ ଯାଇଥିଲୁ ଜବର ପାଣି ଥଣ୍ଡା। ହୁଁ ଜବର ପାଣି ଥଣ୍ଡା।
ଆଉ ସମସ୍ତେ ଘରେ ଭଲ ଅଛନ୍ତି ଭାଇ?
ହଁ ଘରେ ତ ସମସ୍ତେ ଭଲ ଅଛନ୍ତି। ପୁଅଟାକୁ ଟିକେ ଜର ହଉଛି ମାଡାମ ଖାଇ ବସିଛନ୍ତି।
ସିଯିନ ଚେଞ୍ଜ ହେଲା ତ ଏଇନେ ହବ ଆଉ
ହୁଁ ଆଉ ପୁଅ କହିଲା ମୋ ସ୍କୁ ସ୍କୁଲ ଯିବିନି ଯାଇଛି ଇଟିଲି ଆଣିବ ଖାଇବ।
ଅ ସେ ନିଜେ ନିଜେ ପଳଉଛି ଅ ହଁ।
ସେ ନିଜେ ଯାଇକି ଧରିକି ଆସୁଛି ଆଉ
ଗାଁକୁ ଯିବା ଆସିବା ହୁଏ ନା ହୁଏନି?
ଗାଁକୁ ତ ଯାଇନି ଏବେ ଯିବା ଗାଁକୁ ଆଉ
କିଏ ରହୁଛନ୍ତି ଗାଁ ରେ?
ଗାଁ ରେ ବାପା ବୋଉ।
ହଁ ଆ ହଉ ଜେଜେବାପା ଜେଜମା ବି ଅଛନ୍ତି?
ନାଇଁ ଜେଜେବାପା ତ ସେ ଚାଲିଗଲେଣି।
ଜେଜେମା ଅଛନ୍ତି।
ଜେଜେମା ଅଛି।
ହଁ ବାପା ବୋଉ ଜେଜେମା ରୁହନ୍ତି ଗାଁରେ।
ହଁ ଦାଦା ଖୁଡି ଅଛନ୍ତି। ଆ ଦାଦାଙ୍କର ଝିଅ ଦି ଦାଦାଙ୍କ ଝିଅ ଦିଟା ଅଛନ୍ତି। ହୁଁ ଆ ଅଛି ବିଲ ଫିଲ ଯେ ଚାଷ କରୁନାହାନ୍ତି ଆଉ ଆମର ସେକରେ ଟିକେ ହାତୀ ଜବର ତ,
ହଁ ହଁ ହଁ ହାତୀ ରହିଲେ ତ ଖାଇଯିବେ ଆଉ ଜଗେଇିବାକୁ ପଡିବ ଆଉ ରାତିରେ ମଞ୍ଚା କରିକି। କି ଜାଗିବାକୁ ପଡିବ ଆଉ
ହୁଁ ମଞ୍ଚା ନାହିଁ ଯାହାହେଲେ ବିହା ଆମର ଯାହା ହୁଏ। ଆମ ହେକରେ ସବୁ ବିଲରାକ ପଡିଆ ପଡିଲା।
ଓହୋ ଆମ ଏକରେବି ଆସନ୍ତି ବାହାରନ୍ତି ହେରା ରାତିରେ ଲୋ କ ତଡ଼ନ୍ତି ନିଆଁ ଧରିକି ବାହଣ ଫୁଟାନ୍ତି ଏମିତି କରିକି ତଡିବେ। ସାଉଣ୍ଡ କରିକି ଘଣ୍ଟ ଫଣ୍ଟ ଥାଳି ବଜେଇକି ସାଉଣ୍ଡ କରିକି ଦୌଡିବେଯେ ସେପଳେଇବ। କିନ୍ତୁ ଗୋଟେ ଗୋଟେ ଶୁଣେଇନି ଗୋଟେ ଗୁରେ ଘୋରେ ଅଛନ୍ତି ଶୁଣନ୍ତିନି ଏରା ଭିତରେ ପଶି କିପୁରା ନଷ୍ଟ କରିଦେବେ କେ
ଏବେ ଆମର ଏଇଠି ଥରେ ହାତୀ ଆସିଥିଲା।
ତମ ଗାଁରେ ସବୁଠୁ କଣ ଭଲ ଫସଲ ହୁଏ ଧାନ।
ଆମର ଧାନ।
ହଁ ଓଡିଶାରେତ ମୁଖ୍ୟତଃ ଧାନ ସମସ୍ତଙ୍କର ଅଲମୋଷ୍ଟ ପଚାରିବାର କିଛି ନାହିଁ ସମ
ହୁଁ ତାପରେ ଗଲେ ଆମ ହେକରା ହକରା ଆମର କରନ୍ତି, ଧାନ, ମୁଗ, ବିରି, ଚଣା, ଏସ
ସିଝିନ ଅଯାଏନା ସବୁ ଚକ ଏକା ବେଳାକି?
ହଁ ଯେତେବେଳେ ଜେଜେବାପା ହରିକା ଥିଲେ ସେତାଙ୍କର କରୁଥୁଲେ। ଆଉ ଏବେତ ହାତୀ ହାତୀ ହାତୀ ସବୁ ଖାଇଗଲେଯେ ଆଉ ଆମର ଭାଗକୁବି କେହି କରିବାକୁ ଚାହୁଁନାହାନ୍ତି। ଭାଗ କୋଉ କ
ହାଲୋ।
ହୁଁ ଆଉ ଯଦି ପରିଶ୍ରମର ଫଳ କିଛି ନମିଳିବ
ହଁ ବ୍ୟାଚଲର ଇନ୍ କମର୍ସ। ଫଳ ଚାଷ ହଉଚି?
ନାଇଁ ନାଇଁ ମାନେ ଯଦି ଚାଷ କରିଲ କିଛି ଫଳ ନମିଳିଲା ତାହେଲେ ସେଚାଷ କରିକି ଲାଭ କଣ?
ଆଜ୍ଞା। କହଳ କଣ ମୋର ଜେଜେବାବି ଥିଲା ବଳେ ଆମର କଦଳୀ ନଡ଼ିଆ ଆମ ସେପଟ ଟିକେ କୋଷ୍ଟାଲ ଏରିଆତ ଆମର ନଡ଼ିଆ ଟିକେ ବେଶୀବି ଭଲ ଚାଷ ହୁଏ। ଆଉ, ସପୁରୀ, କଦଳୀ, ନଡ଼ିଆ, ପଣସ, ଆମ୍ବ। ଏଇ ଜିନିଷ ମେନ୍ ଆମର ଚାଷ ଆଉ ଧାନତ ସବୁବେଳେ ସବୁ ସିଜନିରେ ଧାନ।
ଆଉ ଧାନ ଆମରବି ସେଇ ଆଗରୁ କରାହୁଏ ଆମର, ଚାରି, ଏକର, ପାଞ୍ଚ, ଏକର ବିଲ ଧାନ କରା ହୁଏ।
ନା ଆମର ଏତେ ନାହିଁ ଥିଲା ବିକି ଦେଲେ ତାକୁ ବିକି ଦେଇକି ଜେଜେବାପା ଚାଲିଗଲା ପରେ ବିକି କିଦେଲେ ବାବା ଅଧା ଆଉ ଅଳ୍ପ ଯାହା ଅଛି ତାକୁ ଭାଗରେ ଦେଇଚନ୍ତି ଆମର ଯାହା ଖାଲି ଧାନ ନ ହୁଏ ଆଉ କିଛି ନାହିଁ ଆମ୍ବ ଅଛି ବର୍ତ୍ତମାନ, ନଡ଼ିଆ, ଆମ୍ବ, ଧାନ, ଆଉ
ହଁ ସେଇରାକତ ଆମର ସେଇଭଳିଆ ହଉଚି ଏଇ ଆମର ଏଇକରେ ବାତ୍ୟା ଯଗୁନୁ ଆମର ଏକେରେ ହାତୀ। ହାତୀ ଆସିଲେ ଯାହା ସବୁ ସବୁ ଖାଇକି ଦୋଳି ଦେଇକି ଯାଉଚନ୍ତି। ସେଇଥିପାଇଁ ହେରା କେହି କରିବାକୁ ମାଗୁନାହାନ୍ତି। ହୁଁ ଆମ ଏକରେ ଏଠି ସବୁ ସବୁ ଏଇଠି ପଡ଼ିଆ ପଡିଚି।
ଓହୋ ନାଆଜି ଗୋଟେ ଯୋଉ ଫସଲ ତି ଖାଉନଥିବେ ସେଇଆକୁ କଲେ ଲାଭ ସେଇଟା ଦେଖିବାକୁ ପଡ଼ିବ।
ତାପରେ ଗଲେ ମକା ଫକାବି ମକା ଫକାବି ଚାଷ କରନ୍ତି। ଆଉତ ସବୁ ହାତୀ ହାତୀତ ସବୁ ଆସିଲା ଖାଇଦେଲା ଆଉଏରା ସେଇଥିପାଇଁ ଏରା ହଁ ତାପରେ ସେଇଥିପାଇଁ ଏରାକେଇ କିଛି ଆଉ କରୁନାହାନ୍ତି। ଏରାଯାଆର ଯେମିତି ଅଛି ଘର ପା ବିଲ ଘର ପଛକରେ ଯାହାର ବିଲ ଅଛି। ଫାଳେ ଅଧେ କରୁଚନ୍ତି। କିନ୍ତୁ ହେରା ବି ହାତୀ ଆସି ହାତୀ ଆସି ଖାଇ ଦଉଛନ୍ତି।
ନା ଆଜିକାଲି ବି ଯେମତି ଭେଜି ଫଳମୂଳରେ ଦଉଚନ୍ତି ଇଞ୍ଜେକ୍ସନ ଘରେ ଅଳ୍ପ ହଉ ପଛେ କି ଘରେ ଚାଷ ଟିକେ କରିବ। ଛୋଟ ବାଇଗଣ ଟିକେ ଗୋଟେ ଦିଟା ଲଗେଇ ଦବ ଟମାଟର ଗୋଟେ ଦିଟା ଲଗେଇଦବ, ଏମିତି କରିଦବ ଖାଇବ। ହଁ ଆଲ ଆମର ବାଇଗଣ ଫଳୁଛି, ସଜନା ଛୁଇଁ ଫଳୁଚି ତାପରେ କଦଳୀ ହେଇଛି। ଉପରେ ଲାଗିଛି ଟମାଟୋ ଲାଗିଛି, ଛାତ ଉପରୁ ଯୋଉ ଯାଇଥିଲ। ଖାଇବାକୁ। ସେଇ ଛାତରେ ସବୁ ସବୁ ଲଗା ହେଇଚି। ସେଇଠି ଏକା ଦେ ଖି ବୋଧେ ଅନ୍ୟ ମନସ୍କରେ ଦେଖିନଥିବ। ସବୁ କିନ୍ତୁ ସେଇଠି ଲଗା ହେଇଚି। ବାଇଗଣ ବାଇଗଣ ସବୁ ଅଛି ହଁ ଲେମ୍ବୁ ବି ଅଛି ସବୁ ଅଛି।
ନା ତମର ତ ତମେ ତ ଛାତ ଉପରେ ଲଗେଇଛ, ଆମର ପୁରା ବାରି ଗୋଟେ କରାହେଇଚି।
ଆମ ବା ଶୁଣ ଗାଁ ହେଇଥିଲେ ଲଗାନ୍ତୁ, ହଁ ନିଜ ଗାଁ ଘର। ଏଇଟା ବା କିଣା ଜାଗା।
କାହିଁ ନାଁ ସହର ସବୁ ଅଛି।
ହଁ ଏଇଟା ପା କିଣା ହେଲା ସେତେବେଳେ ଦିଇ ହଜାର ଦଶ ଭଳିଆ ଟାଇପ ରେ କିଣା ହେଇଥିଲା ସେତିକି। ଆଉ ରହିବେନି ବୋଲି ମେନ୍ ବାବା ପ୍ଲାନ୍ କରିଥିଲେ। ଆଉ ମୋ ଯୋଗୁ ଏଠି ଘର ହେଲା। ନହେଲେ ଘର ଏଇଠି ହେଇଥାନ୍ତା। ଆମେ ଆକୁ ବିକିବା ଚ ରେ କିଣା ହେଇଥିଲା ଏ ଜାଗା। ହଁ, ହଉ ଆଗକୁ ଏବେ କିଣିଦେଇ ପକେଇଦିଅ ଆଗକୁ ଭଲ ରେଟ ହେଲେ ବିକିଦବ। କିନ୍ତୁ ବିକା ନ ହେଇକି ଏଇଟା ଘର ହେଲା ମୋର ଯୋଗୁଁ।
ତଥାପି ତମ ସେଠି ଏଇନେସଜାଗା ରେଟ୍ କେତେ କଣ ଥିବ?
ଆମ ଗାଁ ରେ କହୁଚୁ?
ହୁଁ, ନାଇଁ ଏଇଠି ଯୋଉଠି ଅଛନ୍ତି ଅବିକା।
ଯୋଉ ଏଇନେ ବର୍ତ୍ତମାନ ଯୋଉ ଜାଗାରେ ଅଛୁ ଆମେ ସେଇ ଜାଗା ଆଉ ଏଇନେ ଗୁଣ୍ଠ ହଉଚି ପଇଁତିରିଶ ଲକ୍ଷ, ଚାଳିଶ ଲକ୍ଷ।
ଅହଃ।
ଏବେ ବି ଚାଲିଛି। ଏରା ଦଶ ଲକ୍ଷ, ଏଗାର ଲକ୍ଷରେ ଜାଗା ବାଡି, ନା ଦଶ ହେଇଥିଲା ହେଲା ଦଶ ରେ କିଣା ହେଲା। ଘର ବାରି ପ ଟା କରିବାକୁ ତାକୁ ଆଉ ଦି ଲକ୍ଷ ଭଳିଆ, ଅଢ଼େଇ ଲକ୍ଷ
ଧରି ନିଅ ବାର ଲକ୍ଷ ହଉ ତେର ଲକ୍ଷ ଆଉ। କିନ୍ତୁ ଏବେ ସେଇ ଜାଗାରେ ରେଟେ ଗଲାଣି ଚାଳିଶ ଲକ୍ଷ। ମାନେ ତା ଦି ଗୁଣା।
ତିରିଶ ଚାଳିଶ ଏମିତି କହିବେ। ଆଉ ଏଇଟା ତ ଆମର ରାସ୍ ତାଠୁ ଗୋଟେ ଦିଟା ଛାଡ଼ି କି ନା। ସେ ହେତିକି ହିଁ କହିବେ କେହି ଖସେଇବେନି। କହୁଛିି ବା ଏଇ ଯୋଉ ଆମ ଘର ଆଗକୁ ଦେଖିବ ଆସିଲେ ଗୋଟେ ସାହୁ ବାବୁଙ୍କ ଦୋକାନ ଅଛି। ସେ ସାହୁ ବାବୁଙ୍କ ଦୋ ଦୋକାନ ଆଗେରେ ଗୋଟେ ଜାଗା ଅଛି ସେ ବାଆସ୍ତୋରି ଲକ୍ଷ ଭାଇ କହୁଛି ଗୁଣ୍ଠ। ସେ ପାରାଦ୍ବୀପରେ ଚାକିରି କରିଚି। ହଁ, ସେ ବିକୁ ନି। କେହି ନଉନାହାନ୍ତି। ଏତେ ପଇସାରେ ନବ କିଏ? କେହି ନଉନାହାନ୍ତି। ସେ ଫୋନ୍ କରୁଛି କାହାକୁ କହୁଛି ଷାଠିଏ, କାହାକୁ କହୁଛି ସତୁରି ସେ ଲକ୍ଷ୍ ସବୁ। ସେ ପାରଦୀପରେ ଚା କିରି କରୁଚି କହୁଚି ମୋର ନ ହଉ। କିଣା ନ ହଉ ମୁଁ ତ ପଡିଥାଉ ମୋର ଜାଗା। ମୋର ଅଶୀ କୋଟି ହେଲେ ମୁଁ ବିକିବି। ଏମିତି ପରା। କାହିଁ କିଣିବେ? ଲୋକ ଆସୁଛନ୍ତି ଦେଖିକି ଯାଉଛନ୍ତି ସିଏ ତାକୁ ବଢ଼ଉଛି ପୁରା କହୁଚି।
ତାପରେ ଯାହାର ଏମିତି ପଇସା ଥିବ ସେ କିଣିବ।
ହଁ ଆଉ ଯାହା ଏମର୍ଜେନ୍ସି ଏମିତି ଦରକାର ଆସ ଗୁଣ୍ଠ ଟା ଯଦି ତେ ସତୁରି ଲକ୍ଷ ଟଙ୍କା ଦେଇକି କିଣିବ, କୋଉଠି କିଣିବ କି ଭାଇ କଣ ଦିଲ୍ଲୀ ବମ୍ବେ ରେ କିଣୁଚ ଜାଗା ସବୁ।
ହଁ, ବା। ଏତେ ଟଙ୍କା ଦେଇକିନି, ତା ଅପେକ୍ଷା ମାଇନ୍ସ ଏରିଆରେ କଣ ପାଇଁ ନ କିଣିବ।
ଭଲ ଜାଗାରେ କଣ ପାଇଁ ନ କିଣିବ, ଏଇଠି କଣ ପାଇଁ ଏଠି କଣ ଲାଭ ଅଛି କି ପାଖାପାଖି କଣଟା ଅଛି ଯେ ତମେ ନବ ଏଠି। ଏତେ ପଇସା ଦେଇକି। ସିଏ ଏନ୍ତି ଯିଦି ବାଦରେ ବିକୁନି ଆଉ।
ତା ଅପେକ୍ଷା ମାଇନ୍ସ ଏରିଆରେ ଜାଗା କିଣିବ ସବୁଠୁ ବଢିଆ। ସିଏ ତ ହେଲେ ତମେ ସତୁରି ଲକ୍ଷରେ କିଣିଥିଲ ତ ଏଇଟା ଦି କୋଟିର ପୁଣି ବିକିବ ନା।
ହଁ ନିହାତି। ହଉ ଭାଇ ମୁଁ ଯାଉଚି, ରଖୁଚି ଯାଇ ଟିକେ କପିଳା ଭାଇ ର ଦେଖିଦିଏ। ତାପରେ ତମକୁ କଲ୍ ବ୍ୟାକ୍ କରୁଚି। ହେଇଯାଇଚି ତାଙ୍କର ରଖୁଚି ଭାଇ।
ହ।